ହଁ।
ସାର୍ ମୋର ପଇସା ଆସୁଛି କି? ଆଜ୍ଞା ସାର୍।
ହଁ, ଆସୁଚି। ହଁ।
ସାର୍ ଆପଣଙ୍କର ଗୋଟେ ସାମ୍ ଅଛି।
ହଁ, ସିଏ ଘରେ ଅଛି।
ନା। ଆପଣ କୋଉଠି ଅଛନ୍ତି କି? ହ୍ୟାଲୋ। ହ୍ୟାଲୋ।
ହାଲୋ କି
ସାର୍, ହଁ କୋଉଠି ଅଛନ୍ତି?
ହଁ।
ଆପଣ?
ଆରେ, ଆରେ
ହଁ ତ ଏଣିକି ସାଉଣ୍ଡ ଶୁଭୁଛି ତ ସେଥିପାଇଁ ମୁଁ ପଚାରୁଚି। ଫ୍ରି ଅଛନ୍ତି ଏବେ କଥା ହେଇପାରିବି?
ହଁ, ସେ ଆଉ ଗୋଟିଏ ପିଲାଟା ଆସିବା ତ, ଦିନର ମୋବାଇଲ ଚଲଉଛି। ଶୁଭୁନି କି?
ହଁ ହଁ ଶୁଭୁଛି, ଆଜ୍ଞା କୁହନ୍ତୁ।
ମୁଁ କହୁଛି ଆଉ ଗୋଟେ ପିଲାଟା ଆସିଲା ତ, ସେ ମୋବାଇଲ ଚଲଉଛି ସେଥିପାଇଁ ସାଉଣ୍ଡ ଶୁଭୁଛି ଆଉ।
ଅଁ ହଁ। ଆଉ ଆପଣ ଖାଇସାଇଲେଣି?
ହଁ, ଖାଇକି ତ ଏବେ ଜଷ୍ଟ ଆସିଲି ଆଉ।
ହୁଁ, ଆଜି ତ କାମକୁ ଯାଇନାହାଁନ୍ତି?
ନାଇଁ ଆଜି ଯାଇନି।
ହୁଁ। ମୁଁ କହିଲି ଆପଣ ଏଇଠି ଯୋଉ କାମ କରନ୍ତି, ଏଇଠି ଖାଲି କାମ କରନ୍ତି ନା, ପୂର୍ବରୁ ଆଉ କୋଉଠି କାମ କରିଥିଲେ?
ନା, ପୂର୍ବରୁ ଆଉ ଗୋଟେ ଜାଗାରେ କାମ କରୁଥିଲି। ଆ ଚେନ୍ନାଇରେ ଥିଲି, ଓଡିଶା ବାହାରେ।
ଚେନ୍ନାଇ, କେମତି ଯାଇଥିଲେ ଆପଣ ଚେନ୍ନାଇ?
ଉଡ଼ାଜାହାଜରେ।
ଉଡାଜାହାଜରେ?
ହଁ।
ମାନେ ଆପଣଙ୍କ ଯୋଉଠି କି ଯାଇଥିଲେ ସିଏ ସବୁ ଇଏ କରିଥିଲେ ନା ନିଜ ହା ତ ରୁ ଖର୍ଚ୍ଚ କରି ଯାଇଥିଲେ ଉଡା ଜାହାଜରେ।
ନାଇଁ ସିଏ ହିଁ ପଇସା ଦେଇଥିଲେ ସିଏ ପଇସା ଦେଇଥିଲେ ସେଇ ପଇସା ଆମେ ଯାଇ ଥିଲୁ।
ଆଛା ଠିକ ଅଛି ଆଉ ମାନେ ଆପ୍ ଆପଣ ଯା ଆପ୍। ଆପଣ ଯୋଉ ଯାଇଥିଲେ ଅଁ ଉଡାଜାହାଜରେ କେମିତି ଆପଣଙ୍କୁ ମାନେ ଲାଗି ଥିଲା ଫାଷ୍ଟ ଯାଇଥିଲା ନା ଆଗରୁ କେବେ ଯାଇଛନ୍ତି।
ନାଁ ସେଇଟା ମୋର ଫାଷ୍ଟ ଟାଇମ୍।
ଉଁ ହୁଁ।
ହଁ।
କେମତି ଲାଗିଥିଲା ଆପଣଙ୍କୁ।
ହଁ ଭଲ ଲାଗିଥୀଲା।
ହଁ ଆପଣ ଯେତେବେଳେ ଗଲେ ସେ ଜାଗାକୁ କିଛି ନୂଆ ନୂଆ ଲାଗି।
ତମେ କେବେ ଯାଇଛ ନା ନାଇଁ ସେମିତି ତମେ କେବେ ଯାଇଛ ନା ନାଇଁ ସେମିତି ବାହାରୁକୁ।
ନାଇଁ ନାଇଁ ମୁଁ କେବେ ଉଡାଜାହାଜ ରେ ଯାଇନି।
ବାହାରକୁ ଓଡିଶା ବାହାରକୁ କେବେ ବୁଲାବୁଲି କରିବା ପାଇଁ।
ନାଇଁ ନାଇଁ ନାଇ ଆପଣ ତ ପୁଅ ପିଲା ଯେହେତୁ ଆପଣ ଯାଇ ପାରିବେ। କିନ୍ତୁ ଝିଅ ପିଲାଙ୍କୁ କଣ ସବୁ। ଥେରେ ଆଲାଭ ମାନେ କରନ୍ତି କି ଛାଡନ୍ତିନି ନା।
ମୁଁ ଯାଇଛି ମାନେ। ମୁଁ ଯାଇଛି ମାନେ ତିରୁ ତିରୁପତି ଯାଇଛି ଯୋଉ ବାଲାଜୀ ଠାକୁର ଅଛନ୍ତି। ତିରୁ ମ ତିରୁ ପତି ରେ ଆଉ ହୁଁ। ହଁ ବାଲାଜୀ ଠାକୁର ଛୋଉ ଅଛନ୍ତି। ଆଉ ଗୋଟେ ଯାଇଥିଲି କଣ ସେଇଟା ଥିଲା। ହ କୋଟି ପଞ୍ଚ୍ କୋଟି ଶିବ ଲଙ୍ଗମ୍ ନା କୋଟି ଲିଙ୍ଗେଶ୍ଵରମ୍ ଏମତି କୋଟି ଲିଙ୍ଗେଶ୍ଵରମ୍। ମାନେ ଯୁଆଡେ ଦେଖିବ ଖାଲି ଶିବଲିଙ୍ଗ। ଛୋଟ ଠୁ ବୋଇଲେ ଆରମ୍ଭ କରିବି ପୁରା ବଡ ପର୍ଯ୍ୟନ୍ତ।
ସେଠୁ।
ଯାଇଥିଲୁ ବସରେ ଯାଇଥିଲୁ।
ବସ୍ ରେ ମାନେ ତିରୁପତି ପୁରା ବ୍ଲ ବସ୍ ରେ ଯାଇଥିଲେ?
ହଁ ବସ ରେ ଗଲୁ ତାପରେ ସେଠୁ।
ଆପଣଙ୍କ ଯୋଉ କାମ କରିବା ଯାଆନ୍ତି ସେଠୁ ଗଲେ ନା ଯୋଉ ଘରଠୁ ଡାଇରେକ୍ଟ ଆ ଆପଣ ଙ୍କ ଘରଠୁ।
ସେଠୁ ସେଠୁ। ଯୋଉଠି ଆମେ ରହୁଛୁ ଯୋଉ ଜାଗାରେ ଆମେ ରହୁଛୁ ସେଇଠୁ ବସ ଷ୍ଟପକୁ ଗଲୁ। ଗାଡି ପାଁ ଏ ଏଇ ଯୋଉ ବସ ଷ୍ଟପ୍ ଗଲୁ ସେଇଠୁ ତାପରେ ଗାଡିରେ ଆମେ କେତେ ଜଣ। ପାଞ୍ଚ ଜଣ ସାଙ୍ଗ ଯାଇଥିଲୁ ହଁ। ମିଶିକି ଗଲୁ ଯାଇକି ବୁଲାବୁଲି କରିକି ଆସିଲୁ।
ଆଛା ଯା ହଉ ବହୁତ ଭଲ କଥା। ଯାଇକି ତ ମାନେ ଲୋକମାନେ ଚାହୁଁଛନ୍ତି ହେଲେ ଯାଇପାରୁନାହାନ୍ତି ତମେତ ଯାଇକି ବୁଲିକି ଆସିଛନ୍ତି। କେମତି ଲାଗିଲା ସେଠିକି ଯାଇକି।
ହଁ ବଢିଆ ଲଗିଲା ଶାନ୍ତି ଲାଗିଲା।
ଠାକୁରଙ୍କ ପାଖକୁ ତ ଗଲେ ହୁଁ।
ଠାକୁରଙ୍କ ଜାଗାକୁ ଗଲେ ନିହାତି ମନ ଟା ପୁରା ଶାନ୍ତ ପଡିଯାଏ ନା।
ହଁ।
ହଁ।
ଆଉ ଆଉ କୁଆଡେ ଯାଇଛନ୍ତି ମାନେ ଓଡିଶାଆରକୁ
ଓଡ଼ିଶା ବାହାରକୁ ଗଲେ ଯାଇଚି ତିରୁପତି ଯାଇଚି। କୋଟି ଲିଙ୍ଗେଶ୍ଵରମ୍ ଯାଇଛି ଆଉ ଆଉ ଏମତି ବୁଲାବୁଲି ଜାଗା ଆଉ ଯେମତି ମରିନା ବିଚ୍ ବୋଲି ଗୋଟେ ମରିନା ସମୁଦ୍ର କୂଳ ଗୋଟେ ଅଛି ସମୁଦ୍ର ଗୋଟେ ବଡ ସମୁଦ୍ର ଗୋଟେ ଅଛି ମରିନା। ହଁ ସେଠିକି ଯାଇଛୁ ବୁଲିବାକୁ। ଆଉ କୋଉ ଜାଗା ଏମିତି ବଡ ବଡ ଜାଗାକୁ ଯାଇଚୁ ବୁଲାବୁଲି କରି ଉ
ଆଚ୍ଛା ଏଥରକ ପୁରୀ ରଥଯାତ୍ରାକୁ ଆସିବେ ନା ନାଇଁ?
ରଥ ଯାତ୍ରାକୁ ତ ନିହାତି।
ଆପଣ କେବେ ମାନେ ରଥ ଦଉଡି ଧରିକି ରଥ ଭିଡିଛନ୍ତି?
ହଁ ମୋର ଯୋଉ ସାଙ୍ଗ ଟା ଯିଏ ବିଦ୍ୟା ବୋଲି ଯୋଉ ସାଙ୍ଗ ଟା ମୋର ପିଲା ବେଳର ସାଙ୍ଗ। ତାର ମର ମିଶିକି ଯାଇଥିଲୁ ଆମେ ମାନେ ମିଶିକି ଦଉଡି ଭିଡିଥିଲୁ।
ଭିଡିଛନ୍ତି ତାହେଲେ?
ହୁଁ ହୁଁ ଆଉ ପିଲା ବେଳେ ତ ଛୁଆ ବେଳେ ତ ବା ପା ବୋଉ ହେରିକା ଯେତେବେଳେ ଯାଇଥିଲୁ ଆମେ ତ ରଥରେ ବି ବସିଥିଲୁ।
ଆଚ୍ଛା ବଢିଆ କଥା ଯାହା ହଉ ମର ତ ସେତିକି ବି ଡୋରି ଲାଗିନି ଯେ ମୁଁ ଯିବି ଜଗା ଦଉଡି ଧରିକି ରଥ ଭିଡ଼ିବି।
ହୁଁ।
ଆଚ୍ଛା ତାହେଲେ ଆସୁଛନ୍ତି ଏଥର ରଥଯାତ୍ରା କଣ ମୁଁ ତ ରଥଯାତ୍ରା ଯାଇପାରୁନି। ଏଇନା ଘରେ ତ କିଏ ଗଲେ ତ ତାଙ୍କ ସହିତ ଆମେ ଯିବୁ ନା ଆଉ ଘରେ ଯଦି କେହି ନଯିବେ ତାହେଲେ ଆମେ କେମତି ଯିବୁ ଖାଲି ଗୋଟେ ବର୍ଷ ସୁନାବର୍ଷ ସୁନାବେଶକୁ ଯାଇଥିଲୁ। ଆମ ଘର ଲୋକ ପରିବାର ଲୋକ ମିଶିକି ଆ ତ କହନ୍ତିନି ଡୋରି ନ ଲାଗିଲେ କେହି ଜାଗା ଦର୍ଶନ କରିପାରିବେନି। ତ ସେମିତି ଟାଇପ୍ ର ହିଁ ମୋ ବୋଉ ଆଉ ଜେଜେମା ଦର୍ଶନ କରିପାର ନଥିଲେ ଆଉ ମୁଁ ମୋ ବା ପା ଆଉ ଦି ଭଉଣୀ ଆମେ ଯାଇକି ଦର୍ଶନ କରିକି ଆସିଥିଲୁ।
ଆଉ ଏଥରକ ଆସିଛନ୍ତି ଆମେ ତ ଏଥରକ ଯିବୁ ପୁରୀ। କିନ୍ତୁ ହଁ ଦର୍ଶନ ତ ହବ ହେଲେ ଆମ ମୁଁ ଯୋଉ ସଂସ୍ଥାରେ ରହିକି କାମ କରୁଚି। ଅ ସେଠି କଣ କି ମାନେ ଆମେ ଅ ଛୋ ଛୋଟ ପିଲାଙ୍କୁ ସାହାଯ୍ୟ କରିବା ସହିତ ଆମର ଅଲଗା କିଛି ଅଲଗା ବି ଇଏ ଅ ଛି ଆମେ ଯୋଉ ଯୋଉଥିରେ କି ଲୋକମାନାନଙ୍କୁ ସାହାଯ୍ୟ କରିଥାଉ। ଆଉ ଗୋଟେ ରହିଲା ପ୍ରତିିବର୍ଷ ର ରଥଯାତ୍ରାକୁ ଆମ ଅଫିସ୍ ର ସବୁ ଅ ସମସ୍ତେ କର୍ମଚାରୀ ଯାଇକି ଆମେ ଯେତିକି ଲୋକଙ୍କର ଇଏ ହୁଏ ଆମେ ଲୋକମାନଙ୍କୁ ଖାଇବାକୁ ଦଉ। ମାନେ ବହୁତ ଲୋକ ଆସନ୍ତି ନା ବାହାରୁ ସେମାନେ କେ ତେ ମାସ ମାସ ପୂର୍ବରୁ ଆସି ସେଠି ରୁହନ୍ତି। ଅ ମାନେ ରଥଯାତ୍ରାରେ ଇଏ କରିବେ ବୋଲିକା ବହୁତ ଲୋକ ଆସନ୍ତି। ତ ସେମାନଙ୍କ ପାଇଁ ମାନେ ଆମେ ବି ଲୋକମାନଙ୍କୁ କହିଥାଉ ଯୋଉ ମାନେ ଆମେ ଯେମତି ଡୋନେସନ ମାଗୁ ତ ରଥଯାତ୍ରା ପାଇଁ ବି ବହୁତ ଲୋକ ଡୋନେସନ ଦିଅନ୍ତି। କି ମାନେ ଲୋକମାନଙ୍କୁ ଖାଇବାକୁ ଦବା ପାଇଁ।
ଘରେ ଛାଡିଦ ପୁରେଇବେନି।
ଆଜ୍ଞା।
ଘରେ କିଛି କହୁନାହାନ୍ତି ଘରେ ଛାଡି଼ ଦେଉଚନ୍ତି?
ଘରେ କଣ କହିବେ ଘରେ ମୁଁ ତ କୋ କୋଉ ବର୍ଷ ଯାଇନି ମାନେ ମୋର ତ ଏବେ ଦୁଇ ମାସ ହବ କାମ କରିବାର। କିନ୍ତୁ ମୁଁ କେବେ ନା କ୍ୟାମ୍ପ ରେ ଯାଇଛି ନା ଅ ଏମିତି ଅଲଗା ଜାଗାକୁ ଯେମିତି ଯାଉଛନ୍ତି ସେମାନେ। ମୁଁ ଯାଇନି କେବେ ଏବେ ତ ମୋର ଦୁଇ ମାସ ହେଲା। କିନ୍ତୁ ଏ ବର୍ଷ କହିଛନ୍ତି ମୁଁ ଘରେ ଏପର୍ଯ୍ୟନ୍ତ ଜଣେଇବାକୁ ନାଇଁ ଅ ଛିତ କହିବି ଆଉ। କହିଲେ କିଏ ଜଗା ପାଖକୁ ଯିବାକୁ ମନା କରିବ କି? ତ ସେତେବେଳେ ଯିବି ଆଉ।
ହଁ।
ସେଥିରେ କିଛି ନାଇଁ ନାଇଁ ଖାଇନି। ଖାଇବେ ଏବେ ଯାଇଥିଲି ଗୋଟେ ଜାଗାକୁ କାମ ଥିଲା। ହଁ କାମ ସାରିକି ସେଠୁ ଆସିଲି ଏବେ ହଁ ଜଷ୍ଟ। ହୁଁ ଏବେ ସାଙ୍ଗେ ସାଙ୍ଗେ ଏଇ ଘରେ ଆସିକି ପହଞ୍ଚିଲି ପହଞ୍ଚିକି ଆ କିଛି ଖାଇବାକୁ ବନେଇବି ବନେଇକି ଖାଇବି ଆଉ।
ଅହୋ।
ଆଉ ଆପଣ କଣ ଖାଇଲେ? ଘରେ।
ଚାଲିଛି ଆଉ ରୁଟି ଫୁଟି ଚାଲିଛି ହଁ।
ଘରେ ଉଁ ବୋଉ ତ ଶୋଇଥିବେ। ହଁ ସିଏ ତ ଔଷଧ ଖାଇ ସାରିବେଣି ଶୋଇଥିବେ। ଆଉ ବାବା ଯାଇଛନ୍ତି ତାଙ୍କର କାମ ସରିଲେ ସେ ଆସିବେ। ପରେ ଜେଜେମା ବି ଘରେ ଅଛନ୍ତି ପିଉସୀ ନାନୀ ବି ଘରେ ଅଛନ୍ତି। ଆଉ ଗୋଟେ ଝିଅ ତା ମାମୁଁ ଘଟି ଅଛି ଆଉ ଗୋଟେ ଝିଅ ଘରେ ଅଛି।
ହଁ।
ହୁଁ ଆଉ କଣ ଖାଇଥିଲେ?
ରୁଟି ଖାଇଚି ଆଉ।
ରୁଟି।
ହଁ।
ଅଁହଁ।
ହୋଉ ଆଉ କଣ ସ କଣ କହିଲେ? ହାଲୋ।
ଓଡ଼ିଶା ଭିତରେ କଣ କଣ ଜାଗା ବୁଲିବ?
ମୁଁ କେବଳ ଯାଇକି ହଁ ଶୁଭୁଛି ଶୁଭୁଛି ମୁଁ ଯାଇଛି ଫାଷ୍ଟ ଟେ ପ୍ରଥମ ବୁଲିବା ଟା ହଉଛି ମାନେ ଛୋଟ ବେଳେ ତ ଯାଇଥିଲି ନନ୍ଦନକାନନ ଆମର ପିକନିକ ହୁଏ। ତାପରେ ଯାଇ ଥିଲି କୋଣାର୍କ ରାମଚଣ୍ଡୀ ତାପରେ ମୋର ଏମିତି କିଛି ବୁଲିବାର ଇଏ ନଥିଲା ମୋର ହବ ଏଇ ପାଞ୍ଚ ବର୍ଷ ହବ ମୁଁ ଯାଇଥିଲି ଫାଷ୍ଟ ଟାଇମ ମୋ ଜଗନ୍ନାଥ ତ ଙ୍କ ପାଖକୁ ଯାଇଥିଲି। ପୁରୀ ଜଗନ୍ନାଥ ବୁଲିକି ଆସିଲି ତାପରେ ସେକେଣ୍ଡରେ ଉଁ ଅଁ ଯାଇଥିଲି ଏମିତି ତ ଆମର ଏଇଠି ଯୋଉ ଅଛି ଧଉଳି ତ ଆମର ହଁ କହିବାକୁ ଗଲେ ଆମେ ସବୁବେଳେ ବୁଲୁ ଆ ଲିଙ୍ଗରାଜ ମନ୍ଦି ର ତାପରେ ରହିଲା ଅ କଣ କେଦାର ଗୌରୀ ମନ୍ଦିର ଆଉ ଅ ଯେତିକି ଖଣ୍ଡଗିରି, ଉଦ୍ଦୟଗିରି ଏମିତି ସବୁ ଯାଇଛି ଭୁବନେଶ୍ଵରରେ ଯେତିକି ଜାଗା ଅଛି। ଯାଇଛି ବରାଳ ବାଲୁଙ୍କେଶ୍ଵର, ସାକ୍ଷୀ ଗୋପାଳ ମନ୍ଦି ର ତାପରେ ପୁ ରୀରେ ବି ଯେତିକି ବି ଅଛି ଖାଲି ମାତା ମଠକୁ ଛାଡିଦେଲେ ଆଉ ଯାଇଛି ସବୁଆଡେ ବୁଲି ଛି ହେଲେ ମାତା ମଠ ଯାଇପାରିନି। ଆଉ ଭାବିଛି କି ଏଇଥରକ ଗଲେ ଯେମିତି ହେଲେ ବି ଯାଇକି ବୁଲିକି ଆସିବି। ତାପରେ ହଁ ସେ ସବୁ ଗଲା ପରେ ଯାଇଛି ନୟାଗଡ ଆପଣଙ୍କ ନୟାଗଡ ଡିଷ୍ଟ୍ରିକ୍ଟ ବି ଯାଇଛି। ହଁ ନୟାଗଡ ଜିଲ୍ଲାର ଫତେଗଡ ରାମ ମନ୍ଦିର। ବୈଷ୍ଣବ ଦେବୀ ମନ୍ଦିର ଆଉ ଆ ଲଡୁ ବାବା, ନୀଳ ମାଧବ। କଣ୍ଟିଲ ନୀଳ ମାଧବ ଆଉ ମଣିନାଗ ମନ୍ଦିର। ତାପରେ ଏମିତି ଆଉ ଗୋଟେ କଣ କୋଟଗଡ ପାର୍କେ ରଣପୁର ଜଗନ୍ନାଥ ମନ୍ଦିର ମାନେ ଯେମିତି ପୁରୀରେ ଜଗନ୍ନାଥ ମନ୍ଦିର। ଅ ସେଠି ସେମିତି ଜ